ଏଜନା ହୋଉଛି ପ୍ରହ୍ଲାଦ।
ହଁ ମୁଁ ଏମିତି ଅଛନ୍ତି ଆପଣ କେମିତି ଅଛନ୍ତି ଶିବପ୍ରସାଦ ଭାଇ?
କଣ କହିଲେ?
ଆଚ୍ଛା ଆଉ ଆଉ କଣ ହାଲଚାଲ ଆପଣଙ୍କର? କାହିଁ କଲ୍ ଫଲ କିଛି ନାହିଁ ମନ ପଡ଼ୁନିକି ଆମ କଥା ଆଉ।
ମନେ ପଡୁଛିଯେ କଣ କରିବା ପ୍ରହ୍ଲାଦ ଏପଟେ ଆମ ଆମେ ଗାଁକୁ ଆସିଚୁ ହାରିତ। ସେଥିପାଇଁ ବର୍ଷା ବର୍ଷି ହଉଛି। ବର୍ଷାରେ ଘରୁ ବାହାରି ପାରୁନି ଘରେହିଁ ରହିଥାଉଛି ସେଇଥିପାଇଁ ଆଉ କାଇଁ କାହାକୁବି କଲ୍ କରିନାହିଁ କିଛି ଆଉ ଆପଣ କଣ କରୁଛ
ଆଚ୍ଛା ଆଚ୍ଛା ମୁଁବି ହିଁ ଘରେ ବସିଚି ପରା। ଆରେ କହିଲି ପରା ଘରେଁ ବସିଚି। ଆରେ କୁହନ୍ତୁନି କୁହନ୍ତୁନି ଯୋଉ ପ୍ରକାର ବର୍ଷା ହଉଚି ଯେଉଁ ପ୍ରକାର ବର୍ଷା ହଉଛି କଣ କରିବା ଆଉ ପ୍ରାୟ ସ ପକାଠୁ ଧରିକି ଏପର୍ଯ୍ୟନ୍ତ ଜୋରସେ ବସି ବସି ଚାଲିଛି ରାସ୍ତାରେ ଏତେ ପାଣି ଜମିଗଲେଣିଯେ କଣ କରିବା ଆଉ‌।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛିତ?
ହଁ ମୋର ଭଲ ଅଛି ଆପଣଙ୍କର ଭଲ ଅଛିକି ସ୍ୱାସ୍ଥ୍ୟ?
ହଁ ବହୁତ୍ ବଢ଼ିଆ କୋଉଠି ଘରେ ଅଛନ୍ତିନା ବାହାରେ?
ହଁ ମୁଁ ଘରେ ଅଛି କାଲିତ ଗୋଟେ ଦୁଇ ଦିନ ତଳେ ମତେ କଣଟେ ଗୋଟେ ଚୋବେଇ ଦେଲାଯେ ପ୍ରାୟ ନିରାକ୍ତ ପଡ଼ିଗଲା ସେ ସେଇଠୁ ସେତିକି। ତ ତେଣୁ କରି ହସ୍ପିଟାଲ ଗଲି ହସ୍ପିଟାଲ ଗଲି ତିନୋଟି ଇଞ୍ଜେକ୍ସନ ଦେଇକି ଆସିଲି ତ ଏବେ ଟିକେ ଭଲ ଅଛି ମହା ଦେହ।
ଆଚ୍ଛା ଆଚ୍ଛା ଆଉ ପରିବାରରେ ସମସ୍ତେ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ପରିବାରରେ ସମସ୍ତେ ଭଲ ଅଛନ୍ତିକି?
ହଁ ହଁ ହଁ ଆଉ ବାପା କଣ କରୁଛନ୍ତି?
ହଁ ବାପା ମଧ୍ୟେ ଅଛନ୍ତି ଏମିତି କଣ କରିବୁ ଆଉ ଆମର ଏଇଥରତ କାହିଏମିତିତ ଚାଲିଚି ଆଉ ଆଚ୍ଛା ଶୁଭପ୍ରସାଦ ମୁଁ କଣ କହୁଥିଲିକି ତୁମେ ତ ପ୍ରାୟ ତୁମେ ତ ପ୍ରାୟ ଧାର୍ମିକ ଲୋକ। ଆପଣ ସତ କଥା କହିଲି ନା ମୁଁ?
ଆଁ ହଁ ହଁ ହଁ ହଁ।
ଆଚ୍ଛା ମତେ କଣ ତୁମେ ତ ଧାର୍ମିକ ଲୋକ ମୁଁ ସେତେ ଓଡିଶା ବି ଓଡିଶାରେ ସେତେ ପର୍ବପର୍ବାଣୀ ସାଂସ୍କୃତିକ ବି ବିଷୟରେ ଜାଣି ନେ କେମତି କଣ କହିବ କି ଯେମତି ଆମର ତ ଆମ ତ ଓଡିଶ୍ ଶାରେ ପ୍ରାୟେ ବାର ମାସରେ ତେର ପର୍ବ ହୋଇଥାଏ ତେଣୁକରି କିଛି ମତେ ପର୍ବ ପର୍ବାଣୀ ହେଇଚି ଯାହା ସାଂସ୍କୃତିକ କାର୍ଯ୍ୟକ୍ରମ ଏମତି କିଛି କିସି ବିଷୟରେ କହିବ କି ଓଡିଶାର?
ଆଚ୍ଛା ଆଚ୍ଛା ଆଚ୍ଛା କଣ ଜାଣିବାକୁ ଚାହୁଁଚନ୍ତି ଆପଣ କୋହୁନାହାନ୍ତି।
ଦେଖନ୍ତୁ ଆ ଆମ ତ ଗଞ୍ଜା ଗଞ୍ଜାମର ପ୍ରସିଦ୍ଧ ଧ ଚ ଏହା ତ ମୁଁ ପ୍ରାୟ ଜାଣିଚି। ଦଣ୍ଡ ନାଚରେ କେଉଁ କେଉଁ ଗ୍ରାମରେ ଏକୋଇଶ ଦିନିଆ ଦଣ୍ଡ ନାଚ ହୁଏ ଏବଂ କେଉଁ ଗ୍ରାମରେ ଅ ଅଠର ଦିନିଆ କେଉଁ ଗ୍ରାମରେ ତେର ଦିନିଆ ହୋଇଥାଏ ଠିକ କଥା କହିଲି ନା ମୁଁ?
ହଁ ହଁ ଠିକ ଠିକ।
ଆଚ୍ଛା ଆପଣ ଦ ଅ ଦଣ୍ଡନାଚ ସମୟରେ ଅ ଦଣ୍ଡନାଚ ଦେଖୁଚନ୍ତି ନା ଦେଖୁନାହାନ୍ତି ଆପଣ?
ହଁ ଠାକୁରଙ୍କୁ ଦର୍ଶନ କରିବାକୁ ଯାଏ ନା ଠାକୁରଙ୍କୁ ଦର୍ଶନ କରିବାକୁ ଯାଇକି ଏ ରାତିରେ ଯୋଉଁ ଠାକୁରଙ୍କ ଭୋଗ ହୋଇଥାଏ ସେଇ ପ୍ରସାଦ ଗ୍ରହଣ କରିବାକୁ କି ଯାଇଥାଏ।
ହଁ ହଁ ଠିକ୍ କ୍ କଥା କହି ନା ଯାଇଥାଏ।
ଠାକୁରଙ୍କ ଆଳତି ଦେଖିଲେ ମନକୁ ଭାରି ଶାନ୍ତି ଲାଗେ।
ଆଚ୍ଛା ଆଚ୍ଛା ହଁ ଠିକ କଥା କହିଲେ ଆପଣ। ହଁ ହଁ ହଁ।
ସେଇ ଯୋଉ ଆଳତି ଦେଖିଲେ ଠାକୁରଙ୍କ ଆଳତି ଦେଖିଲେ ଯେଉଁ ଆନନ୍ଦ କହିଲେ ନହ ସରେ। ଓ ହୋ ହୋ ହୋ ଠାକୁରଙ୍କ ଠାକୁରଙ୍କ ଭୋଗ ହୁଁ ହୁଁ ଠାକୁରଙ୍କ ଭୋଗ ଖାଇବାକୁ ପ୍ରାୟ କେ ତେ ଆଡୁ ଲୋକ ଆସନ୍ତି ପ୍ରବଳ ଗହଳି ହୁଏ ବୁଝିଲେ।
ହଁ ଠି ହଁ ଆ ଠିକ କଥା କହିଲ ମୁଁ ବି ତ ବାହାରେ ରହୁଚି ତ ଯେଉଁ ସମୟରେ ଦଣ୍ଡନାଚ ମାନେ ନାଟ ବାହାରିଯାଏ ଆ-ମ ଗ୍ରାମରେ ତ ଏକୋଇଶି ଦିନିଆ ପା ଟି ହେଇ ହେଲିକାପ୍ଟର ରହୁଥିବ ନା।
ଆଛା ଆଛା।
ତୁମେ ମଧ୍ୟ ଜାଣିଥିବ ହିଞ୍ଜିଳିକା ଗୋଟେ ବଡ ପାର୍ଟି ଏବଂ ହିଞ୍ଜିଳିକାଠୁ ସାନ ପାାର୍ଟି ଦଣ୍ଡ ଦଣ୍ଡନାଚ ହୋଇଥାଏ।
ସାନ ପାର୍ଟି ହଁ ହଁ ହଁ ହଁ।
ବିଶାଖାପାଟନାରେ ତ ରହୁଚି। ତେଣୁକରି ଦଣ୍ଡନାଚ ସମୟରେ ମୁଁ ଆସି ଯାଇଥାଏ ଏବଂ ଆ ପ୍ରାୟ ପ୍ରଥମ ଦିନରୁ ଧରିକି ପ୍ରଥ-ଥମ ଦିନ ତ ବୋହୁତ ଦିନ ଭୋଗ ତେଣୁକରି ଦୁତୀୟ ଦିନରୁ ଶେଷ ଦିନ ଯାଏ ମୁଁ ପ୍ରତ୍ୟେକ ଦିନ ବୁଲି ବୁଲି ମାଆଙ୍କ ପ୍ରସାଦ ଖାଇଥାଏ ଏବଂ ମାଆଙ୍କର ଯୋଉ ସେ କାଳିକା ନାଚ ଏବଂ ତୁମେ କହିଲା ପରି ସେଇ ଆଳତି ସନ୍ଧ୍ୟା ଆଳତି ବୋହୁତ ମନ ତୃପ୍ତି ମନ ତୃପ୍ତି ହେଇଥାଏ ଖାସ୍ କରିକି ଆଁ ତୁମେ କହିଲା ପରି କ୍ କହିଲା ପରିକା ମାଆଙ୍କ ପ୍ରସାଦ ଖାଇବାକୁ ବୋହୁତ ଦୂର ଦୂରାନ୍ତରୁ ଲୋକମାନେ ଆସନ୍ତି। ଠିକ କଥା କହିଲ ତୁମେ ଆଛା ଏଇ ଆମର ତ ଦଣ୍ଡନାଚ ଅ ତୁମେ ମେରୁଯାତରେ ଦେଖିଚ କି ଦଣ୍ଡନାଚ?
ହଁ ମାଆଙ୍କ ଲାଷ୍ଟ ଦିନ ମାଆଙ୍କୁ ବିଦାୟୀ ହୁଏ ତାହାଙ୍କୁ ହିଁ ମେରୁଜାତ୍ରା କୁହାଯାଏ ଯେଉଁ ଏ ଏକୋଇଶି ଦିନ ଯାକ ମାଆ ବୁଲିଥିବେ ନା ସେତେବେଳେ ସେଇ ଏକୋଇଶି ଦିନ ବୁଲି ସାରିଲା ପରେ ମାଆଙ୍କୁ ନେଇ ତାଙ୍କ ସ୍ଥାନରେ ରଖି ଦିଆଯାଇଥାଏ। ଶେଷ ଦିନୁକୁ ଆମେ ମେରୁଯାତ୍ରା ବୋଲି କହିଥାଉ।
ଆଛା ଏ ବର୍ଷ ଆପଣ ଦେଖିନାହାନ୍ତି କି?
ତାଙ୍କ ନିର୍ଜର ଦିନେ ପାଣି ଦଣ୍ଡ ହେଲା ପରେ
ହୁଁ ହୁଁ କହୁନାହାନ୍ତି। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହଁ କହୁନାହାନ୍ତି ପ୍ରହ୍ଲାଦ। ଆଚ୍ଛା ଆଚ୍ଛା। ଆଉ କଣ ଜାଣିଛନ୍ତି ଟିକେ କୁହନ୍ତୁ?